ହୁଁ କୁହ ଆଉ କଣ। ଏଇ ଶୋଇଛି
ଓଃ ତମେ କଣ କଥା ହଉଥିଲ ତମର କଣ ଷ୍ଟୋରି ଅଛି।
କଣ କହିଲ?
ମୁଁ କହିଲି ଜଗନ୍ନାଥ୍ ଙ୍କ ପାଖରେ ତମର କଣ ଷ୍ଟୋରି ଅଛି।
ଜଗା ପାଖରେ ମୋର ତ ସେମିତି କିଛି ଷ୍ଟୋରି ନାହିଁ କିନ୍ତୁ ଜ ତା ପାଖକୁ ମୁଁ ଯଉ ଦି ତିନିଥର ଯାଇଛି। ଜଗା ର କେମିତି ଆଶୀର୍ବାଦ କିନ୍ତୁ ମୁଁ ବହୁତ ଭଲରେ ଯାଇକି ଜଗାକୁ ଦର୍ଶନ କରିକି ଆସିଛି। ସେମିତି କିଛି ଅନୁଭୁତି ନାହିଁ କି ନାଇଁ। ମୁଁ ଜଗା ପାଖୁକୁ ଯାଉଛି ମୋରୋ ଏମିତି କହିବି ଏମିତି ମାଗିବି। ଇଏ କରିବି କିନ୍ତୁ ମୁଁ ଯେତେବେଳେ ଯାଏ ଜଗା ପାଖକୁ ଖୁସି ମନରେ ଯାଏ। ଖୁସିରେ ଦର୍ଶନ କରିକି ଆସୁଛି, କିନ୍ତୁ ଭଲରେ ତାଙ୍କୁ ବି ଦେଖିକି ଆସୁଛି।
ଶାନ୍ତି ଲାଗେ ନା।
ହଁ ଶାନ୍ତିରେ ଯାଇକି ଶାନ୍ତିରେ ଦେଖେଇଚି ତା ଅଭଡ଼ା ଖାଇକି ଆସିଚି। କାଇଁ ଯୋଉଟା ନୁହଁ କାହିଁ କହିବି। କି ନାଇଁ ମୁଁ ଯାଇଥିଲି ଏମିତି ହେଇଥିଲା ସେମିତିଥିଲା ସେମିତି କେମିତି କହିବି ଯୋଉଟା ହେଇଛି ଆଉ।
ସେତ ଏତେ ବଡ ଜାଗାଟାରେ ବି ଆଉ ଗୋଟେ ହେଇଥିଲା। ଯୋଉ ଦେଇ ହରିଆ
ହଁ ହଁ।
ଦେଇ ହେରିଆଙ୍କ ସହିତ ଯାଇଥିଲି ଉଁଆଁ ଦେଇ ହେରିଆଙ୍କ ସହିତ ଯେତେବୋଳେ ମାନେ ସେ ପୁରୀ ଯାଇଥିଲି। ତିନ ଥର ଯୋଉଟା ଯାଇଥିଲି। ଚାରଥର ମୋ ଜୀବନରେ ଯାଇଚି ଯୋଉଡ଼ା ଫାର୍ଷ୍ଟ ଯାଇଥିଲି ଛୋଟୋ ଛୁଆ ସେକେଣ୍ଡ ଯୋଉଟା ଯାଇଥିଲି ପଇଲି ଦେଖିପାରି ନଥିଲି ଆଉ ଯୋଉଥା ଥରକ ଦେଇ ହେରିଆଙ୍କ ସହିତ ଯାଇଥିଲି। କଁ ହେଇଥିଲା କହିଲ। ଫାଷ୍ଟେ ମୁଁ ଯୋଉ କଣ ମାନେ ତା ପୂର୍ବ ଦିନ ଠାକୁର ଦେଖିଥିଲି। ତାପରଦିନ ଠାକୁର ଦେଖିବାର ଅଛି। ମତେ ଜଣ ଅପା ଫୋନୋ କରିଥିଲେ। କି ତୁ ଟିକେ ତତେ ମୁଁ ପଇସା ପଠୋଉଚି ତୁ ତୁଳସୀ ମାଳା କିଣିକି ଜଗନ୍ନାଥଙ୍କୁ ଚଢେଇଦବୁ। ମତେ ସେ ପଇସା ପଠେଇଥିଲେ ମୁଁ ମୋରୋ ତୁଳସୀ ମାଳା ସେତୋବୋଳେ ମୁଁ ଜାଣିନଥିଲି ନା ହେଲା ତାପରେ ମୁଁ ତୁଳସୀ ମାଳା ଖୋଜୁଚି। ଯୋଉ ଇଏ କରିବି ବୋଲି ଟିକେ ଗୋଟେ ମିନିଟ ରହିଲ ହଁ। ନା ନା ଆଉ ଟିକେ ଯାଉ
ତ ଯେତୋବୋଳେ ତୁଳସୀ ମାଳା ଆଣିବା ପାଇଁ ଯାଇଥିଲି ବଡ ଦାଣ୍ଡରେ ମୁଁ ଏକାଟିଆ। ଏକାଟିଆ ଚାଲ ଚାଲିି ଆ ଯାଉଛି ମୁଁ ଗୋଟେ କିଲୋମିଟର ଦି କିଲୋମିଟର ପଳେଇଲିଣି ଚାଲି ଚାଲିକା। ପୁରା ଖରା ହୋଉଚି ଜୋରେ ପଳେଇଚି। ମାନେ ସେ ମୁଁ ଯୋଉ ବାଟେରେ ଗଲି ସେଇ ବା ଟେରେ କେହି ନାହାନ୍ତି କେହି ନାହାନ୍ତି ଯେତୋବୋଳେ ମୁଁ କହିଲି କଣ ଜଗା ମୁଁ ଦେ ଏତେ ବାଟ ଆଇଲିଣି ମତେ ଗୋଟେ ଅଁ ଦୋଉନୁ କଣ ମୁଁ କୋଉଠୁ କିଣିବି ମୁଁ ତ ଏଠି ଜାଣିନି କିଛି ତୁଳସୀ ମାଳା କୋଉଠି ମିଳୁଚି। ଫୁଲ ପକା ତ ସମସ୍ତେ ବିକ୍ରି ହୁଏ କିନ୍ତୁ ଜଗା ପାଖେରେ ବିକିରୀ ହୁଏ ମନ୍ଦିର ଭିତରେ। ଆଉ ମନ୍ଦିର ସେ ଯୋଉ ପ ସେପଟୁକୁ ମାନେ ଆଗୁକୁ।
ହଁ ବାହାରେ ନୁହଁ, ତୁଳସୀ ମାଳ ତ ଭିତରେ ହଁ।
ହଁ ହେଲା ମୁଁ ସେଠୁ କଁ ହେଇଛି ନା। କିନ୍ତୁ ଶୁଣ ବାହାରେ ବିକ୍ରିରି ହୁଏନି କିନ୍ତୁ ସେଦିନ ବିକିରୀ ହୋଉଥିଲା। ମୁଁ ଯେତୋବୋଳେ ନୋଉଟିକି ସେ ଦି କିଲୋମିଟର ଫୁଣି ନୋଉଟିକି ଆଇଲି ବଡ ଦାଣ୍ଡ କତିକି ବଡ ଦାଣ୍ଡ ପା ଖେରେ ଅ ବୁଢୀ ଲୋକୋ ଟେ ବସଚି। ବୁଢୀ ଲୋକୋଟା ବସିଛି ମତେ କହ ମୁଁ ମୁଁ ମାନେ ଦେଖିକି ଆଶ୍ଚର୍ଯ୍ୟ ମୁଁ ଫୁଣି ଖାଲି ପାଦରେ ସେତୋବୋଳେ ତ ଜୋତା ନେଇକି ଯାଇନ ଥିବୁ ରୁମରେ ଜୋତା ଥୋଇ ଦେଇକି ଯାଇଥିଲି ଉଁ ଯୋଉ ରୁମ ଟା ଆମର ପାଖେରେ ନେଇଥିଲୁ ନା। ଜୋତା ଥୋଇଦେଇକି ଯାଇଥିଲି। ମୁଁ ହେଠୁ କଁ କଲି ନା ମୁଁ କହିଲି ଗଲା ବେଳୁକୁ ତ ଇଏ ନଥିଲେ ଆଇଲା ବେଳୁକୁ ଇଏ କେମିତି ଥିଲେ ହୋଉ ଯଦି ଅ ଛନ୍ତି ମୁଁ କିଣିକି ନେଇଯାଏ ମୁଁ ସେଠୁ କଁ କଲି ନା ତୁଳସୀ ମାଳା ଦିଟା କିଣିକି ଆଣିଲି ସିଏ ମତେ ହେଟୁ କଁ କୋହୁଚନ୍ତି। କି ମା ଆଉ ମୁଁ ତତେ ନଡିଆ ଟା ଆଉ ତୁଳସୀ ମାଳା ଟା ଆଉ ଗୋଟେ କଁ ଥିଲା କହିଲ ପଦ୍ମଫୁଲ ସେଥିରେ, ତତେ ଦେବି ତୁ ଟିକେ ନେଇକି ଜଗାକୁ ଦେଇଦବୁ। ମୁଁ କହିଲି ହଁ ଦଉନ ଦେଇଦେବି। ସେଠୁ ଉଁ କ'ଣ ହେଲା ନା ମତେ ସେଠୁ ସେ ଦେଲେ। ସେଥିରେ ସେ ଦେଇଛନ୍ତି। ପଚାଶ ଟଙ୍କା ଟେ ଦେଇଛନ୍ତି। ପଚାଶ ଟଙ୍କା ଟେ ଏମିତି ଗୋଟେ କ'ଣ ଦେଇଛନ୍ତି। ଦେଇଛନ୍ତି ସେଠୁଁ। ମୁଁ ତାପରେ କହିଲି। ମୁଁ କହିଲି ସେ ବଡ ଦାଣ୍ଡରେ ବି ନା ଯୋଉ ଜଗନ୍ନାଥଙ୍କ ପାଖରେ ବି ତମେ ସେ ନଡିଆ କଉ ପ ତୁଳସୀ ଯାହା ବିି ଦବ ସିଏ ତମ କତରୁ ଶହେ ଟଙ୍କା ଦୁଇଶହ ଟଙ୍କା ନେବେ।
ହଁ
ମାନେ ବିଶ୍ୱାସ କର। ମାନେ ସେ ପଚାଶ ଟଙ୍କା ସିଏ ମାନେ ଦେଖି ନାହାନ୍ତି କାହିଁକିନା ସେଟା ସେ ଇଏ ଭିତରେ ପଶି ଚି ସେଠୁ ସିଏ ମୁଁ ମୋର ଏଇଆ ଭାବିକି ଦର୍ଶନ କରିବାକୁ ଗଲି। ଗୋଟେ ପଣ୍ଡା ଟେ ଆଇଲା ମୋ ହାତରୁ କହିଲା ମା ଦଉନୁ ମୁଁ ନେଇଯାଉଛି। ମାନେ ମୁଁ ମାନେ ମାନେ ମୁଁ ଭାବିଲି। ମୁଁ କହିଲି ଇଏ ମାନେ କିଏ? ମାନେ କ'ଣ ଏମାନେ ପଇସା ନେଲାନି? ମୋ କତିରୁ ନେଇଗଲା ଭୋଗ ଟା ମୁଁ ଭାବିଲି କି ଭଗବାନ ମୁଁ ବୋଧେ ସେ ବୁଢୀ ଯିଏ ଯେହେତୁ ଦେଇଛନ୍ତି। ବୁଢୀ ମା ଟା ଯିଏ ଦେଇଛନ୍ତି। ବୋଧେ ସେଇଥିପାଇଁ ଭଗବାନ ତାଙ୍କ ହଁ ସେ ସେଇଥିପାଇଁ ବୋଧେ ବୁଝିକି ନେଇ ଯାଇଛନ୍ତି ଆଉ। ହେଲା ମୁଁ ସେଇୟଆ ଭାବିଲ! ମୁଁ କହିଲି ପ ଏଠି ଟଙ୍କା ଟେ ନଦେଲେ ଠାକୁରକୁ ବି ଦେଖିପାରିବୁନୁ। ଇଏ ମୋ କତରୁ ଭୋଗଟେ ନଉଛି, ବି ପଚାରୁନି ମାନେ ପଇସା ଅଛି କି ନାହିଁ ବି ପଚାରୁନି। ହଁ ତା ଭିତରେ ଅଛି ପଚାଶ ଟଙ୍କା ଅଛି। ତା ଭିତରେ କିନ୍ତୁ ସେ ପଚାରିଲାନି। ମାନେ ପୁଣି ପୁରୀ ମନ୍ଦିର ଭିତରେ ଶ୍ରୀମନ୍ଦିର ଭିତରେ ପୁରା। ମାନେ ମୁଁ ସେଇ ମୋର ଗୋଟେ ଦିଟା ଅନୁଭୂତି ଅଛି ଜଗନ୍ନାଥଙ୍କ ପାଖ ମୁଁ ସେଇଟା ଆଜି ପର୍ଯ୍ୟନ୍ତ ବି ମୋ ମୁଣ୍ଡରେ ରଖିଛି ସବୁବେଳେ ବା ଭାବିଲେ। ଭାବେ ସେ ଲୋକଟା କିଏ ଥିଲା? ଆଉ ସେ ପଣ୍ଡା କିଏ ଥିଲା? ମୁଁ ଭାବେ ମତେ ବହୁତ କାନ୍ଦ ଲାଗେ ସତ କଥା।
ଓହୋ
ଚାହେଁ ତାକୁ ଆଉ ଥରେ ଦେଖ ଦେଖନ୍ତି। କୋଉ ଦିନ ପୁଣି ଦେଖିବା ଡୋରି ଲାଗୁଛି।
ଫେରେ ଯେବେ ଡୋରି ଲାଗିବ ସେରେ ଭଗବାନ ପାଖକୁ ଯିବ।
ଆଉ ମୋର ସତ କଥା କହିବି ନା ମୁଁ ଡାକ ଲୋକ ଯଦି କିଏ ଶୁଣେ ସେ କେବଳ ହେଲା ଘଟ ଗାଁ ରାଣୀ ଆଉ କେହି ନୁହ। ମହାଦେବ ବାବା ଙ୍କୁ ମୋ ଛୋଟବେଳୁ ଏତେ ଭଲ ପାଇଛି ତମେ। ମହାଦେବ ବାବା ଙ୍କୁ ଯିଏ ଭଲ ପାଇବ। ତା ଜୀବନ ସାରା କେବଳ କଷ୍ଟ ହିଁ ପାଇବ ଏଇଟା ସତ କଥା। ଆଉ ଜଗାକୁ ଯିଏ ଭଲ ପାଇବ। ଜଗା ତମ କତିରୁ ସବୁ ମାନେ ଖରାପ ଲୋକଙ୍କ କତିରୁ ଦୂରେଇ ଦେବେ। ମୁଁ ଏଇଟା ମୋ ନିଜ ଅନୁଭୂତି କହୁଛି ମାନେ ହଁ ମହାଦେବ ଙ୍କୁ ମୁଁ ଯେତେବେଳେ ଭଲ ପାଏ ବହୁତ କଷ୍ଟ ସହିଛି ବହୁତ ମାନେ ସବୁବେଳେ କଷ୍ଟ ମାନେ କିଛି ଗୋଟେ ପ୍ରୋବ୍ଲେମ ଆସିବ। ଯେତେବେଳେ ଜ ଜଗାକୁ ତାପରେ ମହାଦେବ ଙ୍କୁ ଯିଏ ଭଲ ପାଇବ ସିଏ ଜଗା କକୁ ନିହାତି ଭଲ ପାଇବ ଟାଣି ହେଇଯିବ।
ତ ଜାଗାକୁ ଯେତେବେଳେ ଭଲ ପାଇଲି ସେତେବେଳେ ମୋ କତିରୁ ଲୋକ ମାନେ ମୋ ନିଜ ଲୋକ ବି ଦୂରେଇ ଗଲେ ଯେତେବେଳେ ଦୂରେଇ ଗଲେ ମୁଁ ଜାଣିଲି ଯେ ଖରାପ ଲୋକ ସେମାନେ ଥିଲେ, ସେଥିପାଇଁ ସେମାନେ ଦୂରେଇ ଗଲେ।
ସତ କଥା ତ
ଏଇଟା ସତ କଥା ପୁରା। ଆଉ ତାରଣୀ ମାଙ୍କର ଅନୁଭୂତି ଅନୁଭୂତି ତାଙ୍କର ମୋର କିଛି ନାହିଁ। କିନ୍ତୁ ମାନେ ମୁଁ ମାନେ ଯାହା ମାଗିଛି ଯାହା ଏଇଠି ବସିକି କହିବି ମା ମତେ ଏଇଟା ଦେଇଦେ ମୁଁ ତତେ ଗୋଟେ ନଡିଆ ଦେବି କାଲି।
ମାନେ ଲାଞ୍ଚ ଦିଏ ସେମିତି ମୁଁ କହୁନି ହ ମାନେ କେତେବଳେ କହିଥିବି ମୋ ମା ପୁରଣ କରିବେ ମାନେ କରିବେ।
ନିହାତି ଆଉ।
ଆଉ କେହି ଶୁଣନ୍ତିନି ସତ କଥା। ଆଉ ସବୁ ମୋ ସହିତ ମାୟା କରନ୍ତି ମତେ କଷ୍ଟ ଦିଅନ୍ତି। କେବଳ ମା ହିଁ ଜଣେ। ମାନେ ମୁଁ ଏମିତି କିଛି କଷ୍ଟ କାମ ମାଗିନି। ଏମିତି ଗୋଟେ କଣ ମାଗିଥିବି କାହାର ମାନେ କାହା ପାଇଁ ମାଗିଥିବି। କି ଏଇ ଭାଇ ର ବାହାଘର ମାନେ ମାଉସୀ ପୁଅ ଥର ମାଉସୀ ସେମାନେ ଫୋନ କରିବେ କି ଭାଇର ବାହାଘର ହେଉ
ତମ କଥା ତ ଭଗବାନ ଶୁଣୁଛନ୍ତି। ଏଇ ଭାଇ ନାଇଁ ମାଗିବି
ହଉ ନିହାତି ମାଗିବେ।
ନାଇଁ ନାଇଁ ଯଝିପ କିଛି ନାହଁ।
ଆଉ,
ମୁଁ ଯୋଉଟା ମାଆ କ ଖାଲି ଏତିକି ପଚାରିଲ ମା ବି ଜାଣିଥିବ ମୋ ମାନେ ମୋ ଦ୍ଵାରା ଯୋଉଟା କି ମାନେ ମୋ ପାଖରେ ଯାହା ଥିଲା। କେ ଯୋଉଟାଁ ପାଇକି ମୁଁ ଆଜି ପର୍ଯ୍ୟନ୍ତ ମୋ ମନରେ ଗୋଟେ ଦୁଖ ଅଛି ସେ ଦୁଃଖଟା ଖାଲି ଦୂର କରିଦିଅନ୍ତୁ ଆଉ କିଛି ନାହିଁ।
ସୁଖ ସତ କଥା କହିବି, ମୁଁ ତମକୁ ମୁଁ ଗୋଟେ ସତ କ ଭଲ ସଜେସନ ଦଉଛି ଗୋଟେ ସାନ ଭଉଣୀ ହିସାବରେ
ହୁଁ।
କି ଜୀବନରେ ତମେ କୌଣସି ଜିନିଷକୁୁ ନେଇକି କେବେ ଦୁଃଖ ଦୁଃଖ କରିବନି କାହିଁକିନା ଆମେ ଆଜି ଅଛନ୍ତି ହେଲା କାଲିକି ଆମେ ନଥିବା। ଯଦି ଆମେ କୌଣସି ଦୁଃଖ ମାନେ କୌଣସି ଜିନିଷ ତମେ ଦେଖ ଏବେ ଭାବୁନ ଯେତେବେଳେ ତମ ଜୀବନରେ ତମେ ଧୀରେ ଧୀରେ ଧୀରେ ଧୀରେ ପରିବର୍ତ୍ତନ ହେଇଯିବ ନା ସେତେବେଳେ ତମେ ଜାଣିପାରିବ ଯେ ମାନେ କଣ ମାନେ ସେତେବେଳେ ତମେ ବୁଝିପାରିବ ଯେ ମୁଁ ସେଇ ଜିନିଷ ଟା ପାଇଁ କାହିଁକି ଏତେ ଦିନ ପର୍ଯ୍ୟନ୍ତ ମନ ଦୁଃଖ କରୁଥିଲେ। ସେତେବେଳେ ତମେ ପସ୍ତେଇବ ସେ ଜିନିଷ ଟାକୁ ନେଇକି ଯୋଉଟା ତମ ପାଇଁ ହଉଛି ନା ସେଇଟା ତମକୁ ହବାକୁ ଦିଅ। କାହିଁକି ନା ତମେ ଯେତେ ଗେ ଆମେ ଅବୟ ମତେ ସାପ କାମୁଡିବ ଥର ମୁଁ ଘରେ ଶୋଇଥାଏ କି ବାହାରେ ଥାଏ କି, ମୁଁ କଣରେ ଥାଏ ମତେ ସେ କାମୁଡିବାର ଲେଖା ଅଛି ମାନେ ଲେଖା ଅଛି ମାନେ କାମୁଡିବ ମୁଁ ଯୋଉଠି ବି ଥାଏ। ଆଉ ଯଦି ମତେ କାମୁଡିବାର ନଥିବ ତାହେଲେ ମୁଁ ଗୋଟେ ଉଙ୍କା ଭିତରେ ବି ଥାଏ, ସେ ମତେ କାମୁଡିବନି।
ହଁ।
ହେଲା ଏଇଭଳିଆ ଜିନିଷ। ତ ଜୀବନରେ ତି କିଏ ଆସିକି ତମ ଲାଇଫରେ ପଳେଇଛନ୍ତି ବି କେବେ ମନଦୁଃଖ କରିବନି ଆସିଥିଲା ଆସିଥିଲା କଣ ହେଇଗଲା। ଜୀବନରେ ତ ଗୋଟେ ଶିକ୍ଷା ପାଇଲ ନା ମୁଁ ମଣିଷ ଚିହ୍ନିବାର ଶିକ୍ଷା ତ ନିହାତି ପାଇଥିବ। କି ମୁଁ କେମିତି କାହା ସହିତ କେମିତି ମିଶିବି କାହା ସହିତ କେତିକି ମିଶିବା ଦରକାର, କଣ କରିବା ଏଇ ଜିନିଷ ଗୁଡା ପୁରା ମାନେ ଶିଖିଥିବ। କିନ୍ତୁ କଷ୍ଟ ହବ। ମୁଁ କହୁନି ଯେ କଷ୍ଟ ଟାକୁ ଆମେ ବଟ ଆମେ ଚେଷ୍ଟା କରିବା। ହଁ, ଚେଷ୍ଟା ତ କରିବାକୁ ପଡିବ ନା ଆମକୁ ଆମକୁ ଆମକୁ ଆମ ପରିବାର ସହିତ ତ ସମୟ ବିତେଇବାକୁ ପଡିବ। ଆମ ସାଙ୍ଗସାଥି ସହିତ ବିତେଇବାକୁ ପଡିବ। ଆମକୁ ଆମ ଜୀବନରେ ଆଗକୁ ବଢେ ପଇସା ଇନକମ କରିବାର ଅଛି। ସେଏ ତମ ଜୀବନରେ ପଇସା ଇନକମ୍ କରିବ ଆଗକୁ ବଢିବାର ଅଛି। କାହା ପାଇଁ ଆମେ ସେଇଠି ବସିକି ରହିବା? ସେଇଟା ହଉଛି ସବୁଠୁ ବଡ ବୋକାମୀ ଜୀବନରେ ତମେ ମା ବାପା ବି ଆମ ପାଖ ପାଖରୁ ଚାଲିଗଲେ। ଯେତେବେଳେ ତାଙ୍କ ବୟସ ହଉଛି ଆମେ ତାଙ୍କ ପାଇଁ ଆମେ ଦୁନିଆ ଛାଡିକି ପଳଉଛନ୍ତି କି? ପଳଉଛନ୍ତି କି? ତମ ତମେ ବାହା ହେଇଥିବ ବି ତମ ସ୍ତ୍ରୀ ଅବିକା ଏଥର ଡେଥ ହେଇଯିବ? ତମେ ତାଙ୍କ ସ୍ତ୍ରୀ ପାଇଁ ତମେ ଦୁନିଆଁ ଛାଡ଼ିକି ପଳେଇବ କି?
ଏଠ
ଯିବନି ନା, ଯାହାହେଲେ ତମ ପାଖରେ କିଛି ନା କିଛି ଗୋଟେ ଥିବ ଯାହା ପାଇଁ ଆମକୁ ବଞ୍ଚିବାକୁ ପଡେ। ତ ଜଣେ
କେବେବି ମୋର ମୁଁ ଚାହିଁବି ଯେ ଧର ବାହା ହେଇଛି ମୋର ପିଲା ଛୁଆ ଜୋଡ଼େ ଅଛନ୍ତି। ଆଉ ଯାଇକି ଯ ପିଲା ଛୁଆଙ୍କ ମୁହକୁ ଯାଇକି ରହିବି। ଆଉ ଗୋଟେ ବାହା ହେଇନି ତ?
ହଁ ସେଇତ କଥା ନା ତମେ ଆଉ ଥଡ଼େ ତାକୁ ମାନେ ପାଇ ଇଏ କରିବା ପାଇଁ ତମେ ଛାଡ଼ିକି ପଳେଇବ କି ଯିବନି ନା।
ନାଇଁତ।
ହ ସେଇଥିପାଇଁ ଯେତେବେଳେ ବି ଯାହା ହଉଛି ନା ସବୁ ଭଲ ପାଇଁ ହୁଏ ଭାବିଦିଅ ଭଗବାନ ଯାହା କରିବେ ସବୁ କିଛି ଭଲ ଆରେ ବୋପର ବାଲା ଆମକୁ ଜ ପଠେଇଛି ମାନେ ଆମକୁ କୁ ଆମ ଦ୍ଵାରା କିଛିନା କିଛି କରଉଥିବ ସିଏ ଜାଣିଥିବ ଆମ ସହିତ କଣ ହବ ନହବ। ସବୁବେଳେ ହାତ ଟେକିଦବ ପ୍ରଭୁ ତମେ ଯାହା କ ଚ କର ମୋର କିଛି କରିବାର ନାହିଁ କିଛି ତମକୁ ପ ଚାରିବାର ନାହିଁ କି କିଛି ବି ତମକୁ କହିବାର ବି ନାହିଁ ସଇଲା କଥା।
ହଁ।
ଏଇଭଳିଆ ଯଦି କରିବ ତାହେଲେ ଆରାମସେ ଖୁସିରେ ବଞ୍ଚିବ। ଆଜି ଜୀବନ କାଲିିକି ନାହିଁ ତମେ ଗାଡ଼ି ଚଲେଇକି ଯାଉଛ ମୁଁ ବି ଗୋଟେ ଝିଅ ଗାଡ଼ି ଚଲଉଛି ମୋର ଦି ଥର ଆକ୍ସିଡେଣ୍ଟ ହେଲାଣି। ତ କଁ ଅଛି ଜୀବନ ଖୁସିରେ ବଞ୍ଚିବା ଦରକାର ତା ପାଇଁ ଆମେ କାହିଁକି ଦୁଃଖ କରିବା।